ହ୍ୟାଲୋ ନମସ୍କାର ବନ୍ଧୁ କଣ କରୁଛନ୍ତି?
ଏଇ ଆଉ ବସୁ ଆଉ ଏଠି ଆଉ ଭଲ ଲାଗୁନି କିଛି ତ ତ ଭିତରେ ବାହାରକୁ ଆସି ସଉ ବସିଛୁ ଏଇ ଛାତ ଉପରେ
କାହିଁକି ଦେହ ଅସୁସ୍ଥ ଅଛି ଆପଣଙ୍କୁ ଭଲ କାହିଁ ଲାଗୁନି?
ହଁ ଏଇ ଟିକେ ବର୍ଷା ବର୍ଷା ହଉଛି ଏଇନା ଅଦିନିଆ ବର୍ଷା ଟିକେ ହେଇଯାଉଛି ତ ଆଉ ଦେହ ଟିକେ ଅସୁସ୍ଥ ରହୁଛି। ହଁ ଋତୁ ବି ପରିବର୍ତ୍ତନ ହଉଛି ଟିକେ।
ଆଉ ଆପଣ କଣ କରୁଛନ୍ତି?
ନାଇଁ ମୁଁ ମଧ୍ୟ ଏବେ ବାହାରେ ବସିଅଛି। ଆପଣଙ୍କର ଯେହେତୁ ଯେହେତୁ ଦେହ ମଧ୍ୟ ଅସୁସ୍ଥ ଅଛି ସେଥିପାଇଁ ଋତୁ ପରିବର୍ତ୍ତନ ହେତୁ ମୋର ମଧ୍ୟ ଦେହ ଟିକେ ଆଉ ମୁଣ୍ଡ ବିିନ୍ଧା ଏବଂ ଜର ଏବଂ
ଅଇଁଛା ଏଇନା ହବ ସେଇଆ ଆଉ ଏଇ ଯୋଉ ଋତୁର ପରିବର୍ତ୍ତନ ହଉଛି
ଆଉ।
ହଁ ବର୍ଷ ତ ବର୍ଷା ହଉଛି କେତେବେଳେ ଖରା ହଉଛି ଜାଣି ହଉନି ତ ସେଇ ଯୋଗୁଁ ରୁ ଟିକେ ଦେହ ଅସୁସ୍ଥ ହବ ଆଉ।
ଆଉ ଆପଣ କଣ କଁ ଖାଇଥିଲେ କଣ?
ହେ ଏଇ ଭାତ ଖାଇଥିଲି।
ଆଜ୍ଞା। ଆଉ କଣ ହଉଛି?
ଆପଣଙ୍କର ଠିକ୍ ଠାକ୍ ହଉଛି ତ?
ଆଜ୍ଞା ଏବେ ଯେହେତୁ
ଆଉ ଆପଣ ଯାଇଥିଲେ ଏ ଯୋଉ ବାହାରକୁ କିଛି ଦିନ ତଳେ ହାଲୋ ଆପଣ କିଛି ଦିନ ତଳେ ଆପଣଙ୍କ ଆ ସାଙ୍ଗ ଙ୍କ ଭଉଣୀର ବାହାଘରକୁ ଯାଇଥିଲେ?
ଆଜ୍ଞା।
ତ ତାପରେ ଯାଇଥିଲେ ଆପଣ ଆଉ କଣ କିଛି ନେଇଥିଲେ ନା ସେମିତି ଯାଇଥିଲେ?
ହଁ ଆମେ ଯାଇଥିଲୁ ସେ ତାଙ୍କ ଆ ଭଉଣୀ ବିବାହ ହଉଥିଲା।
ଆଜ୍ଞା।
ଆମେ ଯାଇଥିଲୁ ତ ସେଠି ଆମେ ଗଲୁ ଯେତେବେଳେ ସିଏ ଆସିଥିଲା। ଆମକୁ ରେଳ କତିକି ନେବା ପାଇଁ
ଆଜ୍ଞା।
ଆମେ ସେଠୁ ଗାଡି ଧରିକି ଆମେ ଗୋଟେ ଗାଡି ଧରିକି ଯାଇଥିଲୁ ତାଙ୍କ ଘରକୁ।
ଆଜ୍ଞା।
ତାପରେ ଆମେ ମୁଁ ମୋର କିଛିଟା ଆଁ ମୁଁ ପୋଷାକ ବି ନେଇଥିଲି ଆସି ଥିଲୁ ଆ କାରଣ ସେଠି ରହିଥାନ୍ତୁ ଆଉ ଚାରି ପାଞ୍ଚ ଦିନ ସେଥିପାଇଁ ଆମେ ନେଇକି ଯାଇ ଥିଲୁ ଆଉ ତା ଭଉଣୀର ବିବାହ ହେଲା ଯୋଉ ଦିନ ସେଇଦିନ
ଆଜ୍ଞା।
ଆଉ ଗଲୁ ବର ଯାକ ଯୋଉ ଏ ଯୋଉ ଦିଦି ବାହାଘର ହେଇଥିଲା। ତ ତାଙ୍କର ବର ଆସିଥିଲେ ତାଙ୍କ ଘରକୁ ତ ତାର ବି ତାଙ୍କ ମାନଙ୍କର ଚର୍ଚ୍ଚା ତାଙ୍କର ଯେତିକ ସବୁ ଧାନ ନ ଆମେ ସବୁ ନେଇଥିଲୁ
ଆଜ୍ଞା ଆଜ୍ଞା।
ଏଇଆ ଆଉ ତାପରେ ହେରେ ତାଙ୍କର ଯେତବେଳେ ଚତୁର୍ଥୀ ରାତି ନ ଆମେ ସେଠି ଯାଇଥିଲୁ। ଆଉ ଭୋଜନ କରିବାକୁ ସିଏ ଆମକୁ ଆମନ୍ତ୍ରଣ କରିଥିଲେ।
ହୁଁ।
ତ ସେଥିପାଇଁ ଆମେ ବି ଯାଇଥିଲୁ। ଆଉ ଏ ତାପରେ ଆମେ ସେଠି ଚାରି ପାଞ୍ଚ ଦିନ ବିତେଇକି ତାପରେ ପୁଣି ଆମ ଆମ ଘନୀ ନିଜ ନିଜ ଘରକୁ ପ୍ରସ୍ଥାନ କରିଥିଲୁ।
ଆ ଯେହେତୁ ଆପଣ ସାଙ୍ଗକ ଭାଇ ଯୋଉ ଆ କନ୍ୟାଙ୍କର ଭାଇ ସେଥିପାଇଁ ତାଙ୍କର ମଧ୍ୟ ଭାଇ ସେଥିପାଇଁ ଆପଣଙ୍କର ମଧ୍ୟ ଅଧିକାର ଅଛି ଏବଂ ଆପଣ ମଧ୍ୟ ଆପଣ ସାଙ୍ଗ ଯେତିକି କାମ କରିବେ ଆପଣ ମଧ୍ୟ ସେତିକି କାମ କରିବେ।
ଆଜ୍ଞା ଆଜ୍ଞା ସେଟା ତ ସାଙ୍ଗଙ୍କ ଭାଇ ମାନେ ସେଟା
ହୁଁ।
ସାଙ୍ଗ ଭଉଣୀ ମାନେ ଆମ ବି ଭଉଣୀ ତ ସେଟା ମୁଁ ମନି ଭଉଣୀ ଭାବିକି ସେଠି କାମ ପୂଜା ଛାଡ଼ିଥିଲି।
ଆଜ୍ଞା।
ଆଉ ବନ୍ଧୁ ଆପଣ ସେଠି ପାଣିପାଗ ଅବସ୍ଥା କଣ ଅଛି?
ନାହ ପାଣି ପାଗ ତ ଏବେ ଟିକେ ବର୍ଷା କିଛି ସକାଳେ ଟିକେ ଅଳ୍ପ ହାଲକା ବର୍ଷା ହେଇଥିଲା। ଆ ତାପରେ ଆମର ରୁଟୁତୁ ଆ ତାପରେ ବର୍ଷା କିଛି ସମୟ ଅ ବନ୍ଦ ଅଛି ଏବେ ଏବେ ପର୍ଯ୍ୟନ୍ତ ବନ୍ଦ ଅଛି ଟିକେ ପାାଗଟି କାଉଁଳିଆ ଅଛି ଆଉ ବର୍ଷା ହେବା ସମ୍ଭବନା ହେଲାଣି।
କି ଇଆଡେ ଏଇ ଯୋଉ ଆମର ଚଳଚିତ୍ରରେ କହୁଛି କି ଆମର ଏଠି ଲଘୁଚାପ ହବ।
ଆଜ୍ଞା।
ଚାରି ପାଞ୍ଚ ଦିନ ଲଗାତାର ଧରିକି ବର୍ଷା ହେଇପାରେ ଆଉ ଜୋରେ ବିଜୁଳି ବି ମାରିିପାରେ। ଘଡଘଡି ବି ହେଇପାରେ ସେଥିପାଇଁ ଏଇନା ଟିକେ ଅ ଆଗକୁ ଯୋଉ ଚାରି ପାଞ୍ଚ ଦିନ ପାଇଁ ଆମର ଟିକେ ଏଠି ପ୍ରସ୍ତୁତ ଚାଲିଚି କି ଯେତେ ଆମେ ସବୁ ଶୁଖିଲା ଖା ଦ୍ୟ ପେୟ ବ୍ୟବସ୍ଥା କରିକି ଟିକେ ଚାରି ପାଞ୍ଚ ଦିନ ଯୋଉ ବର୍ଷା ହବ ତ ଆମେ କେତେ ଚାରି ପାଞ୍ଚ ଦିନ ଘରେ କଟେଇ ପାରିବୁ ବିନା ବାହାର କୁ ଯାଇକି। ହ ।
ଆପଣଙ୍କ ଘରେ
ଆଜ୍ଞା।
ହାଲୋ।
ହ୍ୟାଲୋ।